ହ୍ୟାଲୋ ହଁ ଆପା ଯାଇଦୁ।
ଜୟଗୁରୁ କଣ କରୁଥିଲୁ?
ଏଇ କଲରା ବସେଇି କାଟୁଚି ଅପା।
ମଜା।
ହଁ ନାଇଁ ଚିପ୍ସ ହବ ତ।
ହଁ ଛୁଆ ଗଟା ଚେପ୍।
ହଁ ଛୁଆ ତ ଭଲ। ନ୍ତି ହଁ ଇଏ ତ ଆମର ଛୁଆଙ୍କୁ କଲରା ଦିଅ ଲିମ୍ବ ପିତା ଦିଅ। ଯାହା ବି ଦିଅ ସେ ଖାଇଦେବେ କିନ୍ତୁ ଇଏ ଆମର। ଖାଆନ୍ତିନି ତ ଟୋଟାଲି ପିତା ସେ ଖାଆନ୍ତିନି।
ବଡଛା
ହଁ ବଡ ଲୋକ ସିଏ ଖାଇବନି। ଟୋଟାଲି ଖାଇବେନି ତ ସେଥିପାଇଁ ତାଙ୍କ ପାଇଁ ସିଏ ବି କଲର ବି ସେମିତି ଖାଆନ୍ତିନି ଯଦି ଚିପ୍ସ। ସବୁ ତ ଖାଇବେ। ନହେଲେ ନାହିଁ ତ ସେଇଥିପାଇଁ ତାଙ୍କ ପାଇଁ ଟିକେ କରିଦବା କଥା ଆଉ।
ହଁ।
ମୋ ଝିଅ ତ ସେଏ ସେ କଲରା ଖାଇବନିଟ ଖାଇବନି। ଯେବେ ଚିପସ କରିଦେବି ଖାଇବ ନହେ ନା ହିଁ ଖାଇବନି।
ହୁଁ ହୁଁ
ମତେ କଲର ଭଜା ଭଲ ଲାଗେ ଖାଇବାକୁ।
ମୋତେ ସବୁ ପି।
ମତେ ସବୁ ଲାଗ ମତେମ୍ବ ବଡ ମୋର ସବ। ଆଉ କଲର ଯାହା ଯେମତି ମତେ ସବୁ ପ୍ୟାନ୍ ଭଲ ଲାଗେ ଖାଇବାକୁ।
ଆଚ୍ଛା।
ମୋତେ ଏଇ ଚାଲିଚି ରୋଷେଇ କଣ ଭାତ, ଡାଲି ଆଉ ଛତୁ ଟା ବସିଛି। ପାମ୍ପଡ଼ ଛଣା ଚାଲିଚି। ସେପଟେ ସେ ମା କରୁଚନ୍ତି। ମୁଁ ମୋର ଖାଲି ବସିକି ଏଇ କଲରା ଟା କର ଚିପ୍ସ ହବ ତ ଏଇ କଲରା କାଟି ଚାଲିଛି। ଆଉ ଟିକେ ଆଳୁ କାଟିବି ଆଉ ଟିକେ ତାଙ୍କର ବା- ବାପା ମାଆ ଟିକେ ଆଜି ଆସୁଛନ୍ତି ତ।
ହ
ସେ ଭାଇଙ୍କୁ ମୋ ଦେହ ଭଲ ନଥିଲା ତ ଭାଇଙ୍କୁ ଟିକେ ଦେଖିବା ପାଇଁ ଆସିଛନ୍ତି। ଅଁ, ତ ସେଥିପାଇଁ ଟିକେ ଆଇଟମ ଆଜି ଅଧିକା ବନା ହଉଛି ଆଉ।
ଓହୋ, ସେବା ହଁ।
ସବୁ ବନା ହଉଛି ଆଉ।
ସେ ଭାଇଙ୍କର ଭାଇଙ୍କର କଣ ଅପ୍ରେସନ୍ ହେଇଛି?
ସେ ଯୋଉ ସେ ଯେ ଆମର ଯୋଉ ହାନିଆ କହନ୍ତି ସେଇ।
ମୁଁ ଓ ହଁ।
ଏବେ ସିଏ ଭଲ ଅଛନ୍ତି। ହଁ ହଁ ଏବେ ଭଲ ଅଛନ୍ତି। ସେ ପେଟ ଫେଟ ବହୁତ ଜୋର ମାରୁଥିଲା ନା ଏବେ ଭଲ ଅଛନ୍ତି। ଯୋଉ ସିଏ ଆ, ଆସିବେ ଦେଖିବାକୁ ତ ସେଥିପାଇଁ ଆରେ ଦେ ଟିକେ କରି କାରି ଦବା ମା ଯାଇକି ତାଙ୍କର କିଛିଟା ଜିନିଷ କିଣିକି ସବୁ ଧରିକି ଆଇଲେ। ଆସିକି ସବୁ ବନାବନି ଚାଲିଛି ଆଉ।
ଛତୁ ଟା କେମିତି କଣ କର କଷା ନା କଷ
ଏଁ, ଛତ ତୁ ଟେ ତ ଛତୁର ଖଟା ବି ତ ମୋତେ ବେଶୀ ଭଲ ଲାଗେ ଛତୁ ଖଟା ଟା।
ଆରେ ବା ଛତୁ କଟା କେ ଆଜି ନୂଆ ଶୁଣିଲେ ପ୍ରଥମ ଥର ମୁଁ ସେ ଖଟା ଛତୁ ଖଟା ମୁଁ ପ୍ରଥମ ଥର ଶୁଣୁଛି।
ହଁ। ସେଟା ଆମର ଯୋଉ ଇଏ ଅ ଛି କଣ କହିଲେ ଆ, ସୋରିଷ ମସଲା ନାଇକି। ସୋରିଷ ମସଲା ଦେଇକି ଯେମିତି ହୁଏ। ଏଁ, ସେମ ତି ଆ, ମାନେ ସୋରିଷ କୁ ତ ପଥ ଆଗେ ତ ଛତୁ ଟାକୁ କୁ ଭଲ କିନି ଧୋଇ ତିନିଥର ଯୋଉ ହଳଦୀ ପାଣିରେ ଯେ ଧୋଇକି
ହଁ।
ଉଁ, ତାକୁ ରଖିଦେଇଥିବା ତ ତାକୁ ଆଗେ ତ ସେ ଉଁ, ପାଣି ଆଗେ କଡେଇରେ ପ କେଇଦବା ସେ ପାଣି ପୁରା ବାହାରିଲା ପର୍ଯ୍ୟନ୍ତ
ହଁ।
ସେ ଉଁ, ଉଁ, ଦେଖିବେ ଯେତେବେଳେ ପାଣି ସବୁ ବାହାରିଯିବ ତାପରେ ଟିକେ ତେଲ ମୁଁ ପକେଇଦିଏ। ତାପରେ ଏପଟେ ହଁ ସୋରିଷର ଅ ପ ଟିକେ ସୋରିଷ ବେଶ
ବଟ ମସୃମ ନା ପାଳ ଛତୁ କଥା?
ନାଇଁ ମୁଁ ବଟମ୍ ମସୃମ୍ ବି ସେମିତି କରେ। ପାଳ ଛତୁ ବି ସେମିତି ଖଟା କରେ। ଉଁ, ତ ତାପରେ ମସଲା ଆମର ଯୋଉ ଅଛି ସୋରିଷ ଅଳ୍ପ ଟିକେ ସୋରିଷ ଜିରା ଅଦା ଟମାଟର ଆମର ତ ପିଆଜ ରସୁଣ ନାହିଁ। ତ ସେଥିପାଇଁ କେବଳ ଅଦା ଟମାଟର ତାକୁ ସବୁ କଣ କରିଦିଏ ନା ଗ୍ରାଇଣ୍ଡିଙ୍ଗ କରିଦିଏ। ତା ଦେହରେ ଚିନାବାଦାମ ଚାରି ପାନ୍ସଟା ପକେଇଦି ବେଶୀ ନାହିଁ। ଟିକେ ବହଳ ଯଦି ତୋମ ପାଖରେ ପୋସ୍ତ ଥିବ ତ ପୋସ୍ତ ଟିକେ ପକେଇ ପାରିବ। ନହେଲେ ଯଦି ଧଳା ରାଶି ବିି ଥିବ ବି ଟିକେ ଧଳା ରାଶି ବି ପକେଇ ଦେଇ ପାରିବ। ଟିକେନାଖୁ ପକେଇଦବା କଥା କଣ ନା ଟିକେ ବହଳ ଟା ହବ ଆଉ। ଆଉ ଟିକେ ଟେଷ୍ଟ ତାର ଆଉ ଟିକେ ଅଲଗା ପ୍ରକାର ଲାଗିବ। ତ ଯେ ଆକୁ କଣ କରିନା ତାକୁ ଉଁ, ଉଁ, ଭଲକି ଗ୍ରାଇଣ୍ଡିଙ୍ଗ କରିଦେଇକି ତାପରେ ଛତୁ ଟା ଭଜା ହେଇ ସାରିଲା ପରେ
ହଁ।
ତାପରେ ତା ଛତୁକୁ ବାହାର କରିଦେଇକି, ଆକୁ କଣ କରିବି ନା ତେଲ ପକେଇବି କଞ୍ଚାଲଙ୍କା ଦିଇଟା ପକାଏ- ଆଉ ଏଇ ମସଲା ଟା ପକେଇବି ପକେଇକି ତାକୁ କଷ ବି ହଳଦୀ ଲୁଣ ଆମର ହେଙ୍ଗୁ ଏମିତି ସବୁ ପକେଇି ତାକୁ- କଣ କରାହେଲା ନା କୋଷ ହେଲା, ତାପରେ ସେଇଥୀରେଭି ଆଉ ଦୁଇଟି ଖଣ୍ଡେ ଟମାଟର କାଟିକିଭି ପକାଇଦିଏ।
ହ
ଆଉ ଟିକେ ଦେଖିବା ସମସ୍ତ ହୁଁ ହୁଁ ହେଇଗଲା ପରେ ହେଇଗଲା ପରେ ତାପରେ କଣ କରିବା ନା ଯେମି ଛତୁଟାକୁ ପକେଇବା କଥା। ମୁ ଛତୁଟାକୁ ପକାଇ ଦେଉ ପକେଇ ଦେଲେ ମ ଯ ତ ଦେଖିବ ପୁରା ଏ କଟା କତାେ
କାଲି ସୋଇଷ ମସଲା ଟା କଷିବା ନା କଷିବନି।
ହଁ ସେ ସୋରିଷ ମସଲା ଟା ଟିକେ କଷା ହବ ନା।
ହୁଁ ହଁ
ସୋରିଷ ମସଲା ଟିକିଏ କଷା ହବ।
ହଁ।
କଷା ହେଇକି ତାପରେ ସେ ତ ପୁରା ବଢିଆ ବିିକ ତାର ଯୋଉ ତେଲ ବାହାରିଲା ପର୍ଯ୍ୟନ୍ତ ଟିକେ କଷି ତାପରେ ଦେଖିବେ ତିନ ତେଲ ଟିକେ ବାହାରି ଆସିବ ଗନ୍ଧ ଟିକେ ପଳେଇଲା ପରେ।। ତାପରେ ଛତୁ ଟାକୁ ପକେଇଦବା ତାପରେ କଞ୍ଚା ଲଙ୍କା ଚଲଙ୍କା ସେମିତି ଦି ତିିଟା ଖଣ୍ଡେ ଟିକେ ପକେଇଦବ ସେଠି ହଁ ହଁ କଞ୍ଚଲଙ୍କା ଟା ଟିକେ ଲାଷ୍ଟ ଲାଷ୍ଟ ସେଗୁଡିକୁ ପକେଇବ ବଢି ଲାଗେ। ଆଉ ତାର ବାସ୍ନା ବିି ବାହାରେ
ହଁ ଟେଷ୍ଟ ଭଲ ଲାଗେ ମୁଁ ଶେଷ ଆଡକୁ। ପକେଇକି ଫୁଟେଇ ଦେବ କଣ କରିବ।
ହୁଁ ହୁଁ ହୁଁ ହ। ତ ଭଲ ଲାଗିବ। ଆଉ ତାପରେ ଦେଖ ହେଇ ଯେମିତି ଟିକେ ହେଇ ଆସିବ ହେଲା ତାପରେ ତାକୁ ଟିକେ କାଢି ଦେଇକି କି ତା ଦେହରେ ଟିକେ ଧନିଆ ପତ୍ର ଟିକେ ଯଦିଓ ବେଶୀ ପରିମାଣର ଧନିଆ ପତ୍ର ପକେଇବା ବହୁତ ଭଲ ଲାଗିବ।
ଓହୋ!
ଧନିଆ ପତ୍ର ପକେଇଦେଲେ ଆଉ ପୁରା ବଢିଆ ଲାଗିଲା ଆଉ ଖାଇବ ଆଉ ଦେଖିବା ଛତୁ ଛତୁ ଗରମ ଭାତରେ ଖାଇବ ଆଉ ତମର ଡାଲି ଖାଲେ କିଛି ଦରକାର ପଡିବନି।
ହଁ।
ଆଉ ବହୁତ ବଢିଆ ଲାଗେ। ଟିକେ ଖାଲି ସେଇ ହେଙ୍ଗୁ ଟ ଟିକେ ମେଲ ତା ବାସ୍ନା ଟିକେ ଥାଏ ଆଉ ସୋରିଷ ଯେମିତି ଟିକେ ବାସନ୍ତି ଟିକେ ବଢିଆ ଲାଗେ ଆଉ।
ହଁ।
ଆ କଥା ଆ କରିବା କଥା ଆଜି କିନ୍ତୁ ଆମର ହଉଛି ଖାଲି ସେ ଟିକେ ହାଲକା କେ ମସଲା ପଡିବ- ଟମାଟୋ ଚାରି ପାଞ୍ଚଟା ପଡିବ ଆଉ କଞ୍ଚା ଲଙ୍କା ଟିକେ ଅଧିକ ପଡିକି ସେ ଟିକେ ଯୁଗିଆ ଟାଇପରେ ହବ ଆଉ।
ଓହୋ!
ଯେହେତୁ ପନିର ଟା ବି ତା ସାଙ୍ଗରେ ହଉଛି କୋବି ଆଉ ପନିର। କ୍ୟାପ୍ସିକମ ପଡିକି ହଉଛି ସେ ଗୋଟେ ତରକାରୀ। ତ ଏଇଟା ଟିକେ ଏମିତି ଯୁଗୁଗଆ କରିକି। ଟିକେ ଛଡା ହେବ ଆଉ।
ଓ ପନିର ଟା କେମିତି କର।
ପନିର ଟା ସେଇ ମତେ ବେଶୀ ଭଲ ଲାଗେ ଯୋଉ ପନିର କୁ। ଯୋଉ ସୋରିଷ ଦେଇକି ଯୋଉଟା ଷ୍ଟିମ କରନ୍ତି। ସୋରିଷ ମସଲା ଦେଇକି ହଁ ସେଇଟା। ବେଙ୍ଗଲୀ ମାନେ ବହୁତ ଖାଆନ୍ତି ହଁ ହଁ। ସେ ସୋରିଷ ଟାକୁ କଣ କରିବେ ନା ଧଳା ସୋରିଷ ଯଉ ହଳଦିଆ ସୋରିଷ। ଯୋଉଟା ଇ ହୁଏ ସେଟା ଟିକେ ଆଉ ସେଥିରେ ଆମର କାଜୁ ଟିକେ ୟୁଜ୍ ହୁଏ କାଜୁ ହଳଦିଆ ସୋରିଷ। ଆଉ ଏଇ ଯୋଉ ପ୍ଲେନ୍ ସୋରି ହୁଁ ଏଇ ଯୋଉ ପ୍ଲେନ୍ ସୋରିଷ ଅଳ୍ପ ଟିକିଏ ନାଗୁରୁ ତାକୁ ବାଟିଦବା ଆଗେ ଭଲ୍ କି କଣ କରିକି ଟମାଟୋ ଗୋଟେ ଦିଇଟା ପକେଇକି କରିଦବ କରିଦେଲା ପରେ ଆଉ ଅଦା ଫଦା ପଡିବନି ଆଉ କିଛି ପଡ଼ିବନି।
ନାଁ।
କୁ ଗ୍ରାଇଣ୍ଡିଂ କରିଦେଲ ତମେ କଣ କରିଥିବ ନା ଯୋଉ ପନିର କୁ ଟିକେ ବଡ ବଡ ପିସ୍ କାଟିଥିବ। ତାକୁ କଣ କରିଥିବ ନା ଲୁଣ ହଳଦୀରେ ଆଉ ସୋରିଷ ତଲେ ତାକୁ ଏମିତି ଗୋଳେଇକି ଖଲି ଛାଡି ଦେଇଥିବ ହଁ ତାକୁ କଣ କରିବ ନା ଗୋଟେ କଡେଇରେ ପାଣି ଟିକେ ଦେଇଦବା ତାପରେ ଗୋ ଗୋଟେ ଷ୍ଟାଣ୍ଡ ରଖିଦବ ଣ୍ଡ ଉପରେ ଗୋଟେ କଂସା ରଖିଦବ କଂସା ଭିତରେ ଆକୁ ପୁରରେଇକି ରଖିଦବ ଏଇ ଯୋଉ ମସଲା ସହିତ ଏଇ ଯୋଉ ମସଲା ବଟା ହେଲା ନା ତ ସେଇଥିରେ ତ ତ ହଁ ଏକାଥରେ ଗୋ ଗୋଳେଇ ଦବ ତା ଦେହରେ ଟିକେ ତମର ଯଦି ନଡ଼ିଆ ରସ ଯଦି ଥିବ ଟିକେ ଦେଇଦେବ।
ହୁଁ।
ଅପସନାଲ ଯଦି ଥିବ ତ ଦେଇଦବ ନଥିଲେ ନାହିଁ ଦେଇଦଉ ଲୁଣ ଯେ କି ପରିମାଣ ଆବଶ୍ୟକ ଅନୁଯାୟୀ ଲୁଣ ଅ ଏ ଏମିତି କଣ କରୁଚୁ ଦେଇକି ଗୋଳେଇ ଗୋଳ ଦେଇକି ପୁରା ଏମିତି ଭଳିଆ ଭଳିଆ ମସଲା। ଗୋଳେଇ ଗୋଳି ଦେଇକି ପୁର ଦହି ଟିକେ ପଡିବ। ଦହି। ଦହି ସହିତ ଗୋଳେଇଦେଲ ପୁରା ମ ଗରମ ମସଲା ହଉ ତମର ଯଦି ଟିକେ ପକେଇବାର ଥିବ। ଟିକେ ପକେଇ ଦେଇକି ଓଳେଇକି ସେମିତି ଷ୍ଟିମ୍ କରିଦବ। ଷ୍ଟିମ୍ ଦେ ଥିବ ପନ୍ଦର କୋଡିଏ ମିନିଟ୍ ପନ୍ଦର ମିନିଟ ମାକ୍ସିମମ୍ ପନ୍ଦର ମିନିଟ୍ ପରେ ତାପରେ ଦେଖିବ ପୁରା କି ଟେଷ୍ଟ ସେ ବହୁତ ଟେଷ୍ଟ ବି ଲାଗେ ସେଇ ପନିର। ସେଇଟା ପ୍ରାୟ ସବୁ ରେଷ୍ଟୁରାଣ୍ଟରେ ସବୁ କରନ୍ତି।
ଆକୁ ଆକୁ କଣ ଉଭାନ ହେଇକି କରିହେବ ମାନେ
ହଁ ହଁ ଏଇଟା କେବଳ ଷ୍ଟିମ୍ ହବ ନା ହଁ ହଁ। କରିବେ ଉଭାନ ରେ ଏଇଟା କେ ବାମ୍ଫରଟ କେବଳ ହବ ମାନେ ଷ୍ଟିମ୍ ହବ ହଁ। ବେକିଂ ଇରେ କଲେ ସେ ପୋଡିଯିବ ଭାନା କଲେ।
ହଁ ସେଇଥିପାଇଁ ପଚାରୁଥିଲି।
ହୁଁ ହୁଁ ଇଏ କେବଳ ଷ୍ଟିମ୍ ଆଉ।
ଆଚ୍ଛା।
ନାଇଁ ବହୁତ ଭଲ ଲାଗେ ସେଇଟା ତମେ କେତେବେଳେ ଟ୍ରାଏ କରିବ ଯଦି କରିବାର ଇ ଇଛା ଥିବ କେତେବେଳେ ଅଧିକ ପନିର ଆସିଥିଲା ନା। ତ ୟୁଟ୍ୟୁବ ରୁ ବି ମାରିକି ଦେଖିଦବ ଯୋଉଟା ଷ୍ଟିମ୍ ରେ ଯୋଉ ପନିର ରେସିପି ଟା ଆ ପଳେଇ ଆସିବ ବି ବେଙ୍ଗଲୀ ଇଏର ବେଙ୍ଗଲୀ ଟା। ପ୍ରାୟ ବେଙ୍ଗଲୁ ସେପଟେ ଯୋଉ ରେଷ୍ଟୁରାଣ୍ଟ ସବୁ ଅଛି କଲିକତାରେ ସବୁ ଏଇଟା ଏଇ ଟାହିଁ ମିଳେ ହିିରେ କ୍ରିଲିକ୍ଟ ଲେଚର ଆସେ ତାହାର। ଆଉ ବହୁତ ଟେଷ୍ଟ ବି ଲାଗେ। ତ ଯୋଉମାନେ ପାନିର ତରକାରୀ ଖାଇ ଖାଇ ବୋରିଙ୍ଗ ହେଇଯାଇଛନ୍ତି ଏମିତି କ ଖାଇପାରିବେ ଆଉ ଇଏ ଗୋଟେ ନୂଆ ହଁ ତମେ ଦେଖ। ପ୍ରାୟ ଭୋଜିରେ ବି ଗୋଟେ ଆମର ଯୋଉ ଟ୍ରାଇଏଙ୍ଗଲ ଟାଇପର ପନିର ହୁଏ।
ହୁଁ ହୁଁ ହୁଁ ସେ ପୁରା କ୍ୟୁବ ସାଇଜର କ୍ୟୁବ ସାଇଜର ବଡ ବଡ ପିସ ହୋଇଥାଏ।
ହଁ ହଁ ବାସ୍ ସେ ସେ ସେଇ ସେଇ ପ୍ରକାର ଆଉ ହୁଁ ଭଲ ଲାଗେ ଆଉ ତମର ଆଜି ରୋଷେଇ କଣ।
ନାଇଁ ସେ ରୋଷେଇ ଆଉ କଣ ସକାଳେ ଯାହା ଖାଇକି ଗଲେ ରୁଟି, ସନ୍ତୁଳା। ଆଉ ଭଜା ଝିଅ କହିଲା ମାମା ମୁଁ ଏରା ଖାଇବିନି ମତେ ସୁଜିରେ ଚକୁଳି କରିଦେ। ତାପ ଚକୁୁଳି କରିକି ଦିଟା ଟିଫିିନ ଦେଇଦେଇଛି ସେ ତାର ଖାଇକି ଗଲା ଆଉ। ନନା ଖାଇଲେ ତାଙ୍କର ରୁଟି ସନ୍ତୁଳା ଆଉ। ଏ ଦିଅରଗା ଖାଇଲେ ଭଜା ଆଳୁ ପରଟା ପଖାଳ। ମୁଁ ପଖାଳ ଖାଇଲି ମୋର।
ଓହୋ ହୋ ହଉ ବାପା ଟଉ କେତେବେଳେ ସମୟ ହେଲେ। ଫୋନ କରିବା ଆଉ ହଉ ହୁଁ।